ହ୍ୟାଲୋ ଶୁଭସଖାଳ।
ତମକୁ ବି।
ହଁ କଣ କରୁଚ?
ଏଇ ବସିଛି।
ଓହୋ ଆଉ ସକାଳୁ ଦାନ୍ତ ଘସିକି ଖାଇ ସାରିଲୁଣି?
ହଁ।
ଓ ହୋ।
ତମେ?
ଓ ମୁଁ ମୁଁ ଏଇ ଖାଇକି ବସିକି ପଢୁଥିଲି ଏବେ ତମ ସାଙ୍ଗେ କଥା ହଉଚି।
ଉଁ ହୁଁ। ଆଉ କାଲି ତମ ଭାଇଙ୍କ ଜନ୍ମଦିନ ଗଲାଣି କଣ ସବୁ କରିଥିଲ?
କିଛି ନାହିଁ ସେ ଯୋଉ ଆମ ଜେଜେମା ଜଣେ ଚାଲି ଯାଇଥିଲେ ତ ଆଉ ତାଙ୍କ ବର୍ଷିକି ଖିଆ ଯାଇନି ତ ସେଥିପାଇଁ ଘରେ କିଛି ହେଲାନି ସେ ତାଙ୍କ ବାହାରେ ତା ସାଙ୍ଗମାନଙ୍କ ସହିତ କଣ କରିଥିଲା।
ଓହୋ ଭଲ ଆଉ।
ହୁଁ।
ସାଙ୍ଗୁ ତାମେ ସକାଳୁ କଣ ଖାଇଚ?
ମୁଁ ଖାଇଛି ଚା ବିିସ୍କୁୁଟ୍।
ଆଉ ତମର କ୍ଲାସ କେତେବେଳେ ଅଛି?
ଆମର କ୍ଲାସ ଏବେ ନାହିଁ ସକାଳୁ ଆମର ଆଜି ତିନିଟା ବେଳେ ଅଛି। ହଁ ସାର୍ କହିଲେ ଏମତି ପ୍ରାକ୍ଟିସ୍ କରିବା ପାଇଁ ଆସିପାରିବ ସେଣ୍ଟର କିନ୍ତୁ ଏଇ ଯୋଉ ଖରା ହଉଛି ସେଇଥିପାଇଁ ଆଉ ଯିବାକୁ ଇଚ୍ଛା ହଉନି।
ଓହୋ। ତମ ଆଡେ ବି ପ୍ରବଳ ଖରା।
ହଁ ସଖାଳୁ ତ ବହୁତ ଜୋର ଗରମ ହେଲାଣି।
ଅହୋ ଆମର ତ ଘରୁ ଜମା ବାହାରି ହଉନି ଆଉ। ଆମ ଘର୍ ପାଖରେ କିଛି କିଛି ଗଛ ନାହିଁ। ପବନ ବି ଟିକେ ହଉ ନିଇ।
ହୁଁ। ଆମ ଘର ପଛପଟେ ଏମିତି ଗଛ ଅଛି ସେମିତି ଛାତ ଉପରେ ବସିଲେ ଟିକେ ଟିକେ ପବନ ଆସୁଚି।
ଆଃହୋ।
ଆଉ ତମ ଘରେ ସବୁ ଭଲ ଅଛନ୍ତି?
ତମର?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ଆଉ ତମର ପଣସ ଅଛି ନା?
ହଁ ଆମର ପଣସ ଗଛ ହେଇଚି କିନ୍ତୁ ଗଛରୁ କଟା ହେଇନି କିଛି। ଇ।
ଓହୋ କଞ୍ଚା ଅଛି ବୋଧେ ପାଚିନି ଆଉ?
ହୁଁ।
ଆଉ କଣ ସବୁ ଫଳ ମୂଳ ଅଛି ତମର?
ଆମର ପିଜୁଳି ଗଛ ଲାଗିଚି ଆଉ ଆଉ ବେଶୀ କିଛି ଗଛ ଲାଗିନି। ଆଉ ବିଲରେ ଯୋଉ ଚାଷ କରାଯାଇଚି ସେତିକି ଆଉ।
ତମର ତାହେଲେ ଚାଷ କରଚନ୍ତି?
ହୁଁ।
କଣ ସବୁ ପରିବା ପତ୍ର?
ହୁଁ। ଆମର ଯୋଉ କାକୁଡି ଲାଗିଚି ବାଇଗଣ ଲାଗିଚି କଲରା ଲାଗିଚି। ଏତିକି ଲାଗିଚି ଆଉ ସବୁ ଧାନ ବୁଣା ଯାଇଚି।
ଆ ହୋ। ଆମର ଖାଲି ବାଦାମ ଆଉ ଧାନ ହୁଏ ଆଉ କିଛି ନାହିଁ।
ହୁଁ ବାଦାମ ଧାନ ତ ସେଇଟା ମୁଖ୍ୟ ଚାଷ ସମସ୍ତଙ୍କର ଆଉ। ଆଉ ଗୋଟେ ଯୋଉ ସ୍କୁଲ ବେଳର ଗୋଟେ ମଜା କଥାଟେ କହିବି ଶୁଣିବ।
ହଁ କୁହ।
ଆଁ। ଯୋଉ ଦିନେ କଣ କହିଚି ନା ସ୍କୁଲ କୁ ତରବରରେ ବାହାରିକି ଗଲି। କିନ୍ତୁ ସ୍କୁଲରେ ପହଞ୍ଚି ଦେଖିଲା ଅଳକୁ ମୁଁ ବ୍ୟାଗ ନେଇନି। ଆଁ ତାପରେ ସାର୍ କହିଲେ ଡାକିଲେ ଫାଷ୍ଟ ଟେ। ଡାକିକି ଫେ ମତେ କହିଲେ କଣ ହେଇଚି ଠିଆ ହେଇଚୁ ତାପରେ ମୁଁ ଯେତେବେଳେ କହିଲି ସେ ଶୁଣିକି ହସିଲେ ଫାଷ୍ଟ କହିଲେ କଣ ହେଇଚି ଏଠି କଣ ପାଇଁ ଠିଆ ହେଇଚୁ କ୍ଲାସ କୁ ଯାଇନୁ? ମୁଁ କହିଲି ସାର୍ ମୁଁ ବ୍ୟାଗ ଆଣିନି ସାର୍ ହସିଲେ। ସାର୍ କହିଲେ ଯୋଉ କଁ ପାଇଁ ବ୍ୟାଗ୍ ଆଣିନୁ ସାର୍ ତରବରରେ ପଳେଇ ଆସିଲି ବ୍ୟାଗ୍ ଆଣିନି। ଥରେ ସେଇଦିନ ମତେ ସେଇଠି ଆଣ୍ଠେଇ ଦେଲେ ସ୍କୁଲରେ ତାପରେ ହେ ଗେଁ ଘରକୁ ପଠେଇଦେଲେ।
ତମେ ଏତେ ତରତରରେ ଗଲେ ଯେ ବ୍ୟାଗ୍ ନେଇନ।
ହଁ ଆଉ ଗୋଟେ ମୋ ସାଙ୍ଗ ଯାଇଥିଲା ମୋ ସାଙ୍ଗରେ ସ୍କୁଲ ସିଏ କଣ କରିଚି ନା ଆଗେ ମୁଁ ପଳେଇଚି ସ୍କୁଲ ତାକୁ ଡାକି ଲି ତାର କହିଲା ଲେଟ୍ ହବ ମୁଁ ପଳେଇଲି। ସେ ତରତରିଆରେ ଦିଟା ଚପଲ ମାନେ ଗୋଟେ ଚପଲ ରେ ଗୋଟେ ପଟେ ପିନ୍ଧିଚି ଆଉ ଗୋଟେ ଗୋଡରେ ଆଉ ପଟେ ଚପଲ ପିଞ୍ଚି
ଆହୋ
ପିନ୍ଧିକି ସ୍କୁଲ ପଳେଇଚି ତାପରେ ମୁଁ ତାକୁ ପଚାରିଲି ଏଟା କଣ ପିନ୍ଧିକି ଆଇଚୁ? କହିଲା ସମସ୍ତେ ଦେଖିଥିଲେ କି ମୁଁ କହିଲି କଣ? ମୁଁ କହିନି ଆଉ ଆଜି ନୂଆ ଫ୍ୟାସନ କରିଚୁ କି? ତାପରେ ସିଏ କହିଲା ହଁ ହଁ ଆଜି ହଉଚି ମୋର ଏଇଟା ସ୍ପେଶାଲ ଡିଜାଇନ।
ହୁଁ ହୁଁ।
ଏମିତି ସବୁ ମଜା ଥିଲା ସ୍କୁଲ ରେ ଆଉ।
ଆଉ ସ୍କୁଲ ଗେଟ୍ ପାଖରେ ଯୋଉ ହୁଁ ଗୁପଚୁପ ବାଲା ଆସିକି ଠିଆ ହୁଏ।
ହଁ ଗୁପଚୁପ ବାଲା ଆସିଚି ଘରୁ ଜିଦ୍ଦି କରିକି ପଇସା ନେଇକି ଯାଆନ୍ତି। ତାପରେ ଗୁପଚୁପ ଖାଆନ୍ତି ଯୋଉ ଆଚାର ବାଲା ଆସେ ଚଟପଟି ବାଲା ଆସେ।
ହଉ ପଇସା ନ ନେଇଥିଲେ ବି କହିଲେ ବାକି ଦେଇଦିଅ ଆମକୁ ଆମେ ଖାଇଦେବୁ। ପଛରେ ଆଣିକି ପଇସା ଦେଇଦଉ।
ହୁଁ
କାଲି ଭଲ ବର୍ଷା ହଉଥିଲା ଆଜି କିନ୍ତୁ ପ୍ରବଳ ଖରା।
ହୁଁ
କାଲି ବର୍ଷା ପାଗରେ ଟିକେ ଗୁପଚୁପ ଖାଇବାକୁ ଇଚ୍ଛା ହେଲା। ଯାଇଥିଲୁ ଗୁପଚୁପ ଖାଇକି ଆସିଲୁ।
ହଁ ହଁ
ତମକୁ ବର୍ଷା ହେଲେ କଣ ଖାଇବାକୁ ଇଚ୍ଛା ହୁଏ?
ମତେ ବର୍ଷା ହେଲେ କିଛି ଯୋଉ ଯେମିତି ଚାଟ୍ ଚାଉମିନ୍ ଗୁପଚୁପ ଏଉରା ସବୁ ଖାଇବାକୁ ଇଚ୍ଛା ହୁଏ।
ହଁ ହଁ
କାଲି ବି ସେମିତି ଆମ ଘରେ ଚାଟ୍ ତିଆରି କରିଥିଲେ।
ହଁ
ଏଇ ଯୋଉ ଖରା ହୋଉଛି ସେ ଗଛ ସବୁ କାଟି ଦୋଉଛନ୍ତି ସେଥିପାଇଁ ବହୁତ ଗରମ ଲାଗୁଛି।
ହଁ
ଆଉ ଆମ ପରିବେଶ ତ ସୁରକ୍ଷା ରହିଲେ ସମସ୍ତେ ସୁରକ୍ଷାରେ ରହିବେ। ଏମିତି ଯୋଉ ଗଛ ସବୁ କାଟି ଦୋଉଛନ୍ତି ସେଥିପାଇଁ ବହୁତ ଜୋରେ ଗରମ ହଉଛି ଆଉ ପରିବେଶ କଣ ସୁରକ୍ଷା ରହିବ।
ତମେ ପରିବେଶ କହିଲେ କଣ ବୁଝ?
ହଁ ପରିବେଶ କହିଲେ ଆମ ଚାରି ପାଖରେ ଯୋଉ ସବୁ ଥାଏ। ଏ ଯୋଉ ପବନ ପାଣି ମାଟି ଗଛ ପଶୁପକ୍ଷୀ। ଏଇ ଯୋଉ ସବୁ ପ୍ରାକୃତିକ ଜିନ୍ସକୁ କହିଲେ ଏଇରା ସବୁ ପରିବେଶ ସ କୁ ବୁଝାଏ।
ପରିବେଶ ନଥିଲେ ତ ମଣିଷର ଜୀବନ ପୁରା ଅସମ୍ଭବ ଆଉ।
ହୁଁ। କିନ୍ତୁ ଆଜିକାଲି ଏଇ ଯଉ ସବୁ ଉଁ କିଛିଟା ଲୋକମାନଙ୍କ ପାଇଁ ପରିବେଶ ବହୁତ ଯୋଉ ପ୍ରଦୂଷିତ ହେଉଚି।
ପରିବେଶ ପ୍ରଦୂଷଣ ର ମୂଳ କାରଣ ହଉଚି ଏଇ ଯୋଉ ଗଛ କାଟିବା କାରଖାନା ସବୁ ଧୁଆ। ଗାଡି ଧୂଆଁ ପ୍ଲାଷ୍ଟିକ୍ କି ଅଧିକ ବ୍ୟବହାର ଏ ଆବର୍ଜନା ଏଣେତେଣେ ପକାଇବା।
ଓହୋଃ। ଏଇ ସବୁ ଆଉ। ଏହାର ପ୍ରଭାବ ସବୁ ପଡୁଚି ଆମ ଯୋଉ ସମାଜ ଉପରେ। ଏମିତି ତାପମାତ୍ରା ବଢୁଛି ଯୋଉ ବର୍ଷା ଯୋଉ ଠିକ୍ ସମୟରେ ବର୍ଷା ହବା କଥା ବର୍ଷା ଠିକ୍ ସମୟରେ ହଉନି ଆଉ କେ କେତବେଳେ ତ ବନ୍ୟା ମାଡି ଆସୁଚି କେତେବେଳେ ଟୋଟାଲି ମରୁଡି ପଡିଯାଉଚି। ଏମିତି ସବୁ ହଉଚି ଆଉ।
ପଶୁ ପକ୍ଷୀ ସବୁ ବିଲୁପ୍ତ ହେଇଯାଉଚନ୍ତି।
ହଁ।
ପୁରା ଚିନ୍ତାର ବିଷୟ।
ହଁ ସେଥିପାଇଁ ତ ଆମେ ସବୁ ମିଶି ପରିବେଶକୁୁ ସୁରକ୍ଷା କରିବା ଦରକାର। ଆମେ ତ ସବୁ ଗଛ କାଟିବା ଏରା ସବୁ କରିବା ତାହେଲେ ହବ କେମିତି।
ଅ ଅଧିକରୁୁ ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା। ପାଣି ଆଉ ବିଦ୍ୟୁତର ଉପଚୟ ନକରିବା, ସଫା ସୁତୁରା ରଖିବା ମଧ୍ୟ। ଏହା କରିବା ଦ୍ଵାରା ପରିବେଶ ସୁରକ୍ଷା ହବ।
ଉଁ-ଉଁ -ଉଁ ଆଉ କଣ କଣ କୁହ?
ଘରେ ପ୍ଲାଷ୍ଟିକ୍ ବ୍ୟାଗ୍ ଛାଡିକି କପଡା ବ୍ୟାଗ୍ ବ୍ୟବହାର କରିବା।
ଉଁ-ଉଁ-ଉଁ ମୁଁ ମଧ୍ୟ ଆ-ଆ ଆମ ଘରେ କପଡ଼ା ବ୍ୟାଗ୍ ବ୍ୟବହାର କରେ। ପ୍ଲାଷ୍ଟିକ୍ ବ୍ୟାଗ୍ ବେଶୀ ବ୍ୟବହାର କରୁନା ଆମେ।
ହାଉ ପ୍ରତିବର୍ଷ ଅତିକମ୍ ରେ ଦୁଇଟି ଗଛ ଲଗେଇବା ଦରକାର୍।
ଏଇତ ଯୋଉ ସବୁ ଉଁ ଏବେ ସବୁ ଚାରାଫାରା ସବୁ କିଣିକି ଆଣିକି ଲଗେଇଲେ ଭଲ।
ସ୍କୁଲ କଲେଜ୍ ପରିବେଶ ସତେଚନ୍ ସଚେତନତା କାଯ୍ୟକ୍ରମ କରିବା ଉଚିତ। ଛାତ୍ରଛାତ୍ରୀ ମାନେ ଯେମତି ସଚେତନ ହେବେ ସମାଜ ମଧ୍ୟ ସଚେତ୍
ହଁ ସ୍କୁଲ୍ଏ ବି ମଧ୍ୟ ଏବେ ସବୁ ଗଛ ଲଗଉଛନ୍ତି।
ହଁ। ଗଛ ତା ଲଗେଇବା ଦ୍ଵାରା ଆମୁ ଗଛ ଆମକୁ ଅମ୍ଳଜାନ ଦିଏ ଛାଇ ଦିଏ।
ହଁଅ-ଅ-ଅ ଗଛ ପାଇଁ ତ ଆମେ ବଞ୍ଚିଛୁ ଏପର୍ଯ୍ୟନ୍ତ। ଏଇ ଯୋଉ ଗଛଗୁରା କାଟି ଦଉଚନ୍ତି ସେଇଥିପାଇଁ ବହୁତ ଗରମ ହଉଚି। କିନ୍ତୁ ଏଇ ପରିବେଶ ସୁରକ୍ଷା କେବଳ ସରକାରଙ୍କ କାମ ନୁହେଁ ଆମେ ମଧ୍ୟ ଏହାକୁ ଠିକସେ ଦାୟିତ୍ଵ ନେଇକି ତୁଲାଇବା କଥା।
ହୁଁ ଠିକ୍ କହିଲ ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ ପରିବର୍ତ୍ତନ ଆଣିପାରେ।
ହଁଅ-ଅ ଚାଲ ଯୋଉ ଆମେ କଣ କରିବାନା ଏଥରକ ଅଁ-ଅଁ-ଅଁ ଦୁଇ ଜଣ ମିଶି ଯୋଉ ପରିବେଶ ସୁରକ୍ଷା କରିବା ପାଇଁଇଁ-ଇଁ କିଛି ଚେଷ୍ଟା କରିବା। କେମିତି ଗଛ ଆଣିକି ଲଗେଇବା ଲୋ ଲୋକମାନଙ୍କୁ ସଚେତନ କରାଇବା କି ଗଛ କାଟିଲେ ଏମିତି ହବ। ହୁଁ ଉଁ-ଉଁ ଏଇ ସବୁ ଆଉ।
ହଁ ହଁ।
ଆମେ ନିଜେ ସଚେତନ ରହିବା ସହିତ ଅନ୍ୟ ମାନଙ୍କୁ ବି ସଚେତନ କଲେ ଆମ ପରିବେଶ ସୁର ଅପେକ୍ଷା ରହିପାରିବ। ହଉ
ସଚେତନ ରହିବା ଆଉ ମୁଁ ମଧ୍ୟ ସଚେତନ କରିବା। ଗଛ ଲତା ସବୁ ଲଗାଇଲେ ହୁଁ ଆମ ଉଁ ପୃଥିବୀ ଟା ପୁରା ସବୁ ସବୁଜ ସବୁଜ ଆଉ ସୁନ୍ଦର ଦେଖାଯିବ। ହଁ।
ହଁ। ଏଇ ଯୋଉ ଗଛ ସବୁ କାଟି ଦଉଚନ୍ତି ସେ ଯୋଉ ଅମ୍ଳ ଯାନ ଲପ ପାଉଚି ସବୁ ମାନେ ହେ ଲୋକମାନେ ବହୁତ ଶ୍ଵାସ ରୋଗରେ ବି ପଢୁଚନ୍ତି ଏମିତି।
ହଁ।
ନୁ କିି। ଆଉ କେବେ ଆମେ ଦେଖାହଲେ ଏଁ କିଛି ଗଛ କିଣିକି ଆଣିକି ଆମେ ରାସ୍ତା କଡ଼ ରେ ଲଗେଇବା କଣ କହୁଚ?
ଲଗେଇବା ତାପରେ ତାଙ୍କର ପୁଣି ଯତ୍ନ ନେବା ତାକୁ ସବୁଦିନ ପାଣି ଦେବା। ତା ଚାରିପଟ ସବୁ
ଚାରିପଟେ ସବୁ ଯୋଉ ବାଡ ନଦେଲେ ଏଇ ଯୋଉ ପଶୁ ପକ୍ଷୀ ମାନେ ପଶୁମାନୋନେ ବି ତାକୁ ଖାଇଯିବେ।
ହଁ।
ରାସ୍ତା କଡ଼ରେ ଏମତି କିଛି କିଛି ଗଛ ଲଗେଇଲେ ଆଗାମୀ ପିଢି ପାଇଁ ବି ଭଲ। ସେ ସବୁ ଗଛ ବଡ ହେଇକି ରାସ୍ତା କଡରେ ଯୋଉ ଲୋକମାନୋନ ଯାଉଁ ଯାଉଥିବେ ସେମାନଙ୍କୁ ବିଛ ଛାଇଦବ।
ହଁ।
ଏବେ ତ ଏତିକି ଗରମ ଆଗକୁ ତ ଆହୁରି ଗରମ ହେବ।